ହଁ ମ୍ୟାଡମ କଣ କରୁଥିଲେ?
ହିଏ ସକାଳୁ ଜଳଖିଆ ଖାଇକି ଇ-ଇ ରୋଷେଇ ବସେଇବାକୁ ଭାତ ପାଣି ବସେଇଚି ଆଉ।
ସକାଳେ କଣ ଜଳିଖିଆ କରିଥିଲେ?
ଏଇ କ୍ଷୀର, ବିସ୍କୁଟୁ। ସମସ୍ତେ ଖାଇଲୁ ଆଉ।
ହୁଁ ପିଲାମାନଙ୍କର ତ ଆଜି ଛୁଟି ସଣ୍ଡେ ଆଉ।
ହଁ ଛୁଟି ସେମାନେ ସବୁ ପିଠା ତକାରୀ ଖାଇଲେ।
ହଁ ଟ୍ୟୁଉସନ ଯାଉଚନ୍ତି ନା ଯାଉନାହାନ୍ତି?
ଯାଉଛନ୍ତି ଯେ ଆଜି ଛୁଟି।
ମାନେ ସଣ୍ଡେରେ ବି ଟ୍ୟୁସନ ଛୁଟି।
ହଁ ସଣ୍ଡେରେ ଛୁଟି ହଁ।
ଉଁ ହୁଁ। ଆଉ କଣ ରୋଷେଇ ପାଇ ପିପ୍ୟାର୍ସନ କରିଚନ୍ତି ମାନେ ଯୋଜନା। ହୁଁ।
ସଜନା ଶାଗ ଭଜା କରିମି, ଆମ୍ବ ଅଛି।
ହୁଁ। ସଜନା ସାଗ ହୁଁ ଉଁ। ବାରିରେ ଗଛ ନା କିଣା ଆସ୍ ତାକୁ ଅଁ ସେଇ ବାଡ଼ିରେ ଘରେ ଯାହା ଥିବ ସେଇଟା ଖାଇବ ତ ବେଟର ଆଉ ବାରି ଜିନିଷ। ଅମ୍ ବାରିରେ ଆମେ କରିବା ବିନା ସାର ଔଷଧ ଜିନିଷ।
ଆଉ ମୁଁ ବି ବାଡିରେ ଲଗେଇଚି ଆ ବାଇଗଣ ଗଛ, ଲଙ୍କା ଗଛ, ଭଣ୍ଡା ଗଛ।
କିନ୍ତୁ ଉଁ ହୁଁ ବାହାର ଜିନିଷ ମ୍ୟାଡମ ଆଜିକାଲି ସବୁ ଡୁପ୍ଲିକେଟେ ହେଲାଣିି।
ହଁ ସେଇଥିପାଇଁ ତ ବେଶ
କିଛି ବି ପାଇବାନି ସବୁ କେମିକାଲ ଆମ କେମିକାଲ ସବୁ ଆମ ଖାଉଛ ଭିତରକୁ କେମିକାଲ ଯାଉଛି। ଛି ସବୁ ରୋଗର କାରଣ ହଉଛି ସେଇ କେମିକାଲ। ଥୁ ଆଜି ଘରେ ଘରେ ଦେଖିବେ ହୁଁ ବେଶ ବେସ ପଇସା ହଁ ପଇସା ଦେଲେ ଖାଇଲେ ପଇସା ପଇସା ପୁରା ଖାଇ ଖାଇକିରି ମାନେ ଦେହରେ ରୋଗ ପୁରୋଉଛୁ ଆମେ।
ସତ କଥା ଆଉ ମୁଁ ଲଗେଇ ଦେଇଛି। ସବୁ ଅଳ୍ପ ଅଳ୍ପ ଲଗେଇ ଦେଇଛି।
ହଁ ଆଜିିକାଲି ଦେଖିବେ ଘରେ ଘରେ ଶୁଣନ୍ତୁ ଘରେ ଘରେ ଡାଇବେଟିସ୍ ଥାଇରଏଡ଼ ଏସନଫୁଲିଆ ସେ ଯେଉଁ ହୁ ବାସ୍ କାହାର ନାଇଁ କିଏ ନିରୋଗୀ? ବୁଲିକି କେହି କହିବେନି। ହଁ ହାର୍ଟଚୋକ ହାର୍ଟଚୋକ ବେଶୀ ହଉଛି କଣ ପେଇଁ? ଏଇ ଖାଇବା ପିଇବା ନେଇକିରି।
ସିଏ ଗୋଟେ ପ୍ରକ୍ ସିଏ ଗୋଟେ ପ୍ରକାର ଲୋକଙ୍କର ମାନେ ଗୋଟେ ପକାରେ ଚାଲୁଛନ୍ତି ବୁଲୁଛନ୍ତି ହଠାତ୍ ଚାଲିଯାଉଛନ୍ତି ଗୋଟେ ପକାରେ
ହୁଁ ସେ ତ ଜୀବନ ଗଲା ସେଟା ଗୋଟେ ପ୍ରକାର ମାନେ ଜୀବନ କଥା ପଡିଚି ହଁ। କଟା ଭୋଗୁଛି ହାର୍ଟଚୋକରେ ପଳେଇଲା କିଛି ଭୋଗିଲା ନାହିଁ ସେଟା କଥା ମ୍ୟାଟର ନୁହଁ ମାନେ ଲୋକ ଚାଲି ଯାଉଛନ୍ତି ହାର୍ଟଚୋକ ବେଶୀ ହଉଛି ଏଇ ଖାଦ୍ୟ ପେୟ ନେଇକି।
ଠିକ କଥା।
ଅଔ କଣ କରିବା ଦେଖ ମାନେ ଆମ ଅମଳି ପୂର୍ବରୁ ଆମ ବାପା ମାଙ୍କ ଅମଳି କଥା ଦେଖନ୍ତୁ ଏ ଆମ ଅମଳି ଆମ ପିଲାମାନାନଙ୍କ ଅମଳି ଦେଖନ୍ତୁ ମାନେ କେତେ ଫରକ ମାନେ ସେ ବେଳର ମଣିଷ ଏ ବେଳେ ମାନେ ଆମେ ହବାନି ତାଙ୍କର ଯେତିକି ସିଏ ବସ ହଁ
ଥିଲେ ଶହେ ବି ବଞ୍ଚୁଥିଲେ ଏବେ ଆଉ ଏତେ ବର୍ଷ ଯାଏଁ କିଏ ବଞ୍ଚୁଛି?
ସା ଷାଠିଏ ଦଉନାହାନ୍ତି ଆଉ ଚାଳିଶ ପଚାଶ ଷାଠିଏ ଯାଉଛନ୍ତି ପଞ୍ଚାବନ ହାତେ ଷାଠିଏ ବି ଡେଉଁନାହାନ୍ତି।
ସତ କଥା
ହଁ। ହ ସେତେବେଳେ ତାଙ୍କ ହାଡ କହିଲା ପଣି ଏବେ ଯିଏଉ ହୁଁ ବି ଅଛନ୍ତି ସେ ଯୁଗର ମାନେ ସେ ଅମଳିର ଲୋକ ଏବେ ଜୀବିତ ଅଛନ୍ତି କିନ୍ତୁ ତାଙ୍କ ହାଡ ବର୍ତ୍ତମାନ କଥା କହୁଛି କଥା କହୁଛି ନା ନାଇଁ
ସତ କ
ଆମେ ଆଜି କାହିଁ କମଜୋରି ଆମେ ଚାଳିଶ କିଛି ଡେଇନୁ କି ଚାଲିସି ଯାଏ ଯାଇନୁ ଦେଖିଲା ବେଳକୁ କମଜୋରି ତାଙ୍କଠୁ ଆମେ ସକ୍ତି ବିନା ବଳ ହିଁନା ହେଇଯାଉଛି।
ସବୁ ଏଇ ଖାଇବା ପିଇବା ନେଇକିରି ସେତେବେଳେ ଦେଶୀ ଖାଇବା ଖାଉଥିଲେ ଏଇନାକ ସବୁ
ବେଶୀ ଖାଇବା ଖାଉଥିଲେ ଖଟୁଥିଲେ ସେମିତି ଖାଉଥିଲେ ସେମତି ଆଜ୍ଞା ପଇସା ଦେଇକି ଜିମ୍ ଯାଉଛନ୍ତି। ବର୍ତ୍ତମାନ ପଇସା ଦେଇକି ଜିମ୍ ଯାଉଛନ୍ତି। ଆଗେ ମାନେ ନିଜେ ଖଟୁଥିଲେ ଏକ୍ସରସାଇଜ କରୁଥିଲେ।
କରୁଥିଲା ଜିମ୍ କରିଥିଲା ଏନି ଟାଇମ୍ ଏଇନା ତ ସବୁ ବସିଗଲେ ସବୁ ଅଳସୁ ବାହାରିଲେ ସବୁ ହୁଁ ପରିଶ୍ରମକୁ ପରିଶ୍ରମକୁ ଡରିଲେ ପୁଣି ଉଁ ସେଇ ଜିମ ସେଇ ପରିଶ୍ରମ କରିବାକୁ ହିଁ ପଇସା ଦେଇକି ସେ ପରିଶ୍ରମ ଟିକକ କରୁଚି।
ନିଜ ଘରେ ଗୋଟାଏ କାମ କରିବନି ଖଟିବେନି କିନ୍ତୁ ପଇଷା ଦେଇକି ଜିମ ଯିବେ।
ଜିମ ଜିବେ। ଆଉ ସେତେବେଳେ କେତେ ବାଟ ଚାଲୁଥିଲେ। ସେ ଅମଳାର ଲୋକ ବି ଏବେ ବୋହୁତ ବାଟ ଚାଲୁ ଚନ୍ତି ଦେଖିଆ ଆଜିକାଲି ଛୁଆ ଆମଛୁଆ ଆମେ କି ଆମଛୁଆ କିଛି ବାଟ ଚାଲିକି ଯାଇପାରୁଚ କି? ଚାଲି ହୋଉନି ଛୁଆ କହୁଚନ୍ତି ଆମକୁ ବାଇକ ଦିଅ ସ୍କୁଟି ଦିଅ ସେ ସାଇକେଲ ଦିଅ ବିନା ସାଇକେଲ ବିନା ବାଇକ ରେ ଆମେ କୋଉଠିକି ଯିବୁନୁ କାହା ଘରକୁ ଯଦି ଟିକେ ପଠେଇବେ ସେଇ ସାଇ ପଡିସା ସାଇକେଲ ଦିଅ ଆମେ ସାଇକେଲ ନେଇକି ଯିବୁ।
ଦୋକାନକୁୁ ବି ଟିକେ ପଠେଇଲେ ବି ସେଇ ଯାଉଚନ୍ତି ଆଉ।
ହଁ ଏଇ ସବୁ ପ୍ରୋବ୍ଲେମ ଆଉ ମାନେ ଯୁଗ ଦେଖ କେତେ ଚେଞ୍ଜେ ହେଇହେଇ ଯାଉଚି। ଆଉ ତା ଦେହରେ ମ ଯୁଗ କିଛି ନାଇଁ ମାନେ ଯୁଗ ଠିକ୍ ତା ଜାଗାରେ ଅଛି। କିନ୍ତୁ ମଣିଷମାନେ କେମିତି ଚେଞ୍ଜେ ହେଇ ଯାଉଚନ୍ତି।
ଚେଞ୍ଜ ଚେଞ୍ଜ ହେଇଯାଉଚନ୍ତି ଆ
ମଣିଷମାନଙ୍କର କାର୍ଯ୍ୟକଳାପ ରୀତିନୀତି ଗତି ସବୁ ଚେଞ୍ଜ।
ଖାଇବାକୁ କଣ ଆଇଟମ କରିବେ ଆଜି?
ଖାଇବାକୁ ଏଇ ଆଳୁ ସିଝେଇଚି ଆଳୁମଟର ତରକାରୀ ହବ। ଆଉ ଉଁ ମାଛ ପାଇଁ ପୁଅକୁ ପଠୋଉଥିଲି କହିଲା ନା ଆଣିବିନି ତା ତାଙ୍କର ଅଣୁଷୁଧିଆ ହେଇଚି ଯେ ମାଛ କାଟନ୍ତି ଏଇଠି ପାଖରେ ତାପରେ ଏଇ ପିଲା ଲୋକଟା କୁଆଡେ ଯିବ ଏକୁଟିଆ ଆମେ ମା ପୁଅ ଘରେ ନା। ଆଉ ଦୂରକୁ ସେ ଟିକେ ଆ ଯାଇକି ଆଣିପାରିବନି ଏଇଠି ପାଖରେ ତାଙ୍କର ଅଣଶୁଧିଆ ଆଉ ଅଣଶୁଧିଆ ରେ ସେ କାଟୁନାହାନ୍ତି କହିଲା କାଟୁନାହାନ୍ତି ମୁଁ କହିଲି ଆଉ ଥାଉନହେଲେ।
ହୁଁ
ଆ ମଟର ଆଳୁ ସିଝେଇଚି ତରକାରୀ କରିବି। ଯୋଉ ବସେଇକି ଏଇ ଆସିଲି।
ଆମେ ରବିବାରେ ଆଇଁଷ ଖାଉନା।
ରବିବାରେ ଉଁ ରବିନାରାୟଣଙ୍କ ବ୍ରତ କରନ୍ତି ନା କଣ?
ଏ କରନ୍ତିନି କିନ୍ତୁ ଆଇଁଷ ଖାଏନି।
ହୁଁ।
ହ
ନାଁ ହଁ। ରବିବାର ଟା କଣ ତ ଝିଅ ବେଳୁ ବାରିଚନ୍ତି ନା କଣ?
ହଁ ହଁ।
ଉଁ ହୁଁ ଭଲ ରବିବାରରେ ଖାଇବା କଥା ନୁହଁ ସୂର୍ଯ୍ୟ ନାରାୟଣଙ୍କ ବାର ଏଟା।
ଆମ ଜିଅନ୍ତା ଠାକୁର ନା ସିଏ ଜୀବିତ ଠାକୁର। ଆମେ ଯଦି କୋଉ ଠାକୁରଙ୍କୁ ଦେଖୁଚୁ ତ ସେ ହୋଉଚନ୍ତି ସୂର୍ଯ୍ୟନାରାୟଣ ହଁ।
ସୂର୍ଯ୍ୟନାରାୟଣ ବାସ୍ ସୂର୍ୟନାରାୟଣଙ୍କୁ ଆମେ ରାତି ପାଇଲେ ତାଙ୍କୁ ଦର୍ଶନ କରୁଚେ ତାଙ୍କୁ ଦେଖୁଚନ୍ତି।
ପ୍ୟାନ ଅଛି।
ଫଟକୁ ମୁଣ୍ଡିଆ ମାରୁଚୁ ବେଶ ଭଲ କଥା। ବୋଧେ କହିଥିଲେ ଆଉ ଉଁ ଉଁ ହୁଁ। ଆଉ ବାଃ ଚୁଲିଃ ଚୁଲି ରୋଷେଇ ନା ଗ୍ୟାସ ନା କୋଉଥିରେ ରୋଷେଇ କର
ନାଇଁ ମୋର ଗ୍ୟାସରେ ରୋଷେଇ।
ସେଇପା ମାନେ ଆଜିକାଲି ଗ୍ୟାସ ଇଣ୍ଡକ୍ସନ ଗ୍ୟାସ ଇଣ୍ଡକ୍ସନ। ଚୁଲା ଆ, ହିଟର, ଗ୍ୟାସ୍, ଇଣ୍ଡକ୍ସନ ଚୁଲା। କିନ୍ତୁ ଚୁଲି ରୋଷେଇ ଆଉ ଅଛି ନା ସେ ସ୍ଵାଦ ସେ ଟେଷ୍ଟ, ସେ ଖାଇବାର ଟେଷ୍ଟ, ଆଉ ଅଛି।
ଚୁଲିରେ ରୋଷେଇ କରିଦେବି କିନ୍ତୁ ଏ ବାସନ କଳା ମାଜିବାଟା
ସେ ମାନେ ଏବେ ମାନେ ଆପଣ ନୁହନ୍ତ ସମସ୍ତେ ଘର ଘର କଥା ପଡିଚି, ମାନେ ପ୍ରାୟ ସବୁ ଜାଗାରେ ମାନେ କୋଉଠି କେମିତି କଦବାଏ କିଏ ଚୁଲି ରୋଷେଇ କରୁଛନ୍ତି ନହେଲେ ଆମେ ବି ତ ଗ୍ୟାସ ଇଣ୍ଡକ୍ସନ ରେ କରଛ। ସେଇ କଥା କହୁଛୁ, ମାନେ ଆମେ ଆମ ସୁବିଧା ଦେଖୁଛୁ ଓ କୋଉଠି ହାତରେ କଳା ଲାଗିବନି, କୋଉଠି ଶୀଘ୍ର ରୋଷେଇଟା ଟିକେ ହେଇଯିବ, ଚୁଲିରେ ଟିକେ ଫୁଙ୍କିକରି ଧୂଆଁ ହେଲା ନିଆଁ ହେଲା, ହେଇ ଫୁଙ୍କ ଜାଳ ଦିଅ ସେ କଳା ହେଲା କଳା ମାଜ ମାନେ, ଝି୍ଝଟ। କିନ୍ତୁ ଖାଇବା ଟା ବି ଲଟେ ହୁଏ ଚୁଲିର ସେଇଠ ସେଟ ଟିକେ ଲେଟ ହୁଏ, ଏଇଟା କଣ ଚଟାପଟ ହେଇଯିବଉ ଚଟାପଟ ଖାଇଦବେ। କିନ୍ତୁ ଏଇଗୁଡାକ ମାନେ କ୍ଷତି ଦେହ ପାଇଁ କ୍ଷତି ହଉଛି ଆମର, ଆଉ ତାପରେ ଏ ଆର ବି ଟେଷ୍ଟ ନାହିଁ, ସେ ଚୁଲି ରୋଷେଇର ଯଉ ଟେଷ୍ଟ ସେ ଆଗେ ଯୋଉ ଶାଗ ଭାଜା ଟିକେ କେତେ ସୁନ୍ଦର ଲାଗେ, ଆଗେ ଯାହା ବି ହୁଏ, ରୁଟି ଟା
ରୁଟି ଟା ଖାଇବ ବହୁତ କେତେ ଟେଷ୍ଟ।
ବହୁତ ଟେଷ୍ଟ ଲାଗିବ ପୁରୁର ନା ତାର ଗୋଟେ ଅଲଗା ବାସ୍ନା ଥାଏ, ଆଉ ଇଏ ଯୋଉ ଗ୍ୟାସ୍ ରୁଟିର ଗୋଟେ ବାସ୍ନା ହିଁ କିଛି ନାହିଁ।
ନା
ହ ସେଇ ଗ୍ୟାସ ରେ ଆମେ ସେଖୁଛେ, ସେ ଗ୍ୟାସ ଟା ତା ଦେହକୁ ଯାଉଛି, ରୁ କୁ ସେ ଗ୍ୟାସ ଟା ପୁଣି ଆମ ଶରୀରକୁ ଯାଉଛି ନା ନାଇଁ। ଆଉ ଏମିତି ସବୁ ଆମେ ସବୁ ଜାଣଛେ କିନ୍ତୁ କାର୍ଯ୍ୟ କେତ୍ରରେ ଲଗୁନାହାନ୍ତି। ଆମେ ସବୁ ସୁବିଧାବାଜିି ହେଲେ ଆଉ। ହଁ ସବୁ ଭୁଲ ବାଟରେ ଯାଉଛ, ସବୁ ଶସ୍ତା ସୁବିଧାରେ ହଁ ଜାଣିଛନ୍ତି ଆମେ, ବାସ -ଆମେ ଜାଣି ଏଇଟା ଭୁଲ କିନ୍ତୁ କିଏ? କଷ୍ଟ କରୁଛି କିଏ ପରିଶ୍ରମ କରୁଛି ଇ ଦିଅ ସୁବିଧାକୁ ଚାଲ, ଶସ୍ତାକୁ ଆରେ ଚାଲ ଆୟୟା
ଆଉ। ଏଇଟା କଥା ହେଇସାରିଲେ ମୁ ଆଣ ଟିକେ କଲ୍ କରିବି, କଲ କରିବି ଆପଣ ସେଇ ଟ କଥା ହେଇବେ।
ହଁ ଆମର ହେଇଯାଉ, ମୁ ହେଇନାଇ ହଉ ଆଉ ତାପରେ ଠାକୁର ପୂଜା ଗାଧୁଆ ପାଧୁଆ ଠାକୁର ପୂଜା ସବୁ ସାରିଲେଣି।
ହଁ ହଁ ସରିଗଲାଣି ସବୁ, ସିଏ ସବୁ ଭୋର ନିତ୍ୟ କରର୍ମ ଆଉ ଏଗାରଟା
ହଁ ସିଏ ଉଠିବ ତ ସେ ନିଜ କର୍ମ କରିବେ ତାପରେ ରୋଷେଇ ଆଡକୁ ଯିବେ ଆଉ। ଆଉ କୋଉ ଠାକୁରଙ୍କୁ ମାନନ୍ତି, ବିଶ୍ଵାସ କରନ୍ତି। ଇଷ୍ଟ ଦେବା ଦେବି କିଏ ଅପଣଙ୍କର?
ନ ସେ କଥା ପାଇଁ ଏଥିରେ ଆଲୋଚନା କରିହବନି।
ଇଷ୍ଟ ଦେବା ଦେବୀ ଆଲୋଚନା କାହିଁ କରିହବନି, ମୋର ଇଷ୍ଟ ଏଇ ଠାକୁର କି ଏଇ ଠାକୁରାଣି ମୁ ଆଙ୍କୁ ମାନନେ ଉ ଅ ତୀର୍ଥ ସ୍ଥାନ ଠା କୋଉ ଜାଗା ଯାଇଥିଲ କୋଉ ଜାଗା ଆପଣଙ୍କର ସେଠି ଫେମସ? ଆଉ, ହୁଁ ସେଠି ଫଙ୍କସନ ଆପଣଙ୍କର କଣ କେମିତି, କୋଉ ଫଙ୍କସନ ସବୁ ହୁଏ, ଫେମସ କଣ ସେଠି? କଟକରେ ତ ଏଇ ଦଶହରା
ହଁ ହଁ ସେଗୁଡ଼ା କହିହେବ। ସେଗୁଡ଼ା
ଦଶହରା କଣ ଘରେ ହୁଏ?
ନାଇଁ ଆମର ନାଇଁ ନାଇଁ ଆମର ଆମର ହୁ ମାନେ ରୋଡ ଉପରେ ହୁଏ।
ହୁଁ।
ହଁ ମୁଁ ଏଟା ମୁଁ ଏବେ କଲ୍ କାଟୁଛି, ମୁଁ ଯେତେବେଳେ କଲ୍ କରିବି ଆପଣ ସାଙ୍ଗେ କଥା ହେବି ହେ
ହଁ ହଁ ହଁ।
ହଁ ମୁଁ କାଟିବି ଯେତେବେଳେ କଥା ହେବା, କରିବି ଯେତେବେଳେ କଲ।